ହ୍ୟାଲୋ ଆଜ୍ଞା ନମସ୍କାର
ଆଜ୍ଞା ନମସ୍କାର ଆଜ୍ଞା ସବପସନ୍ଧ୍ୟା
ହୁଁ
କଣ କହୁଛନ୍ତି ଆପଣ
ମୁଁ ଅଛି ବସିଛି ଆପଣ କଣ କରୁଛନ୍ତି ଆଛା କଣ କରୁଛନ୍ତି ଆପଣ
ଆଜିକ୍ଞା
କଣ କରୁଛ ଯ
ମୁଁ ଏା କାମ କର ମୁଁା କାମ କରେ
ଓହୋ ବଢି ତାଲେ
ଆପଣ କଣ କହନ୍ତି?
ମୋର ପଢାପଢି ଚାଲିଚି।
ଆଜ୍ଞା
ଆଉ
ଆଉ ବାଘ
କଣ କହିଲେ?
ମୁଁ କହିଲି ମେଘ ପକେଇଥିଲା ନାଇଁ ଆପଣ
ଆଜି ପାଗ ତ ବହୁତ ମେଘୁଆ ଅ ହେଇଛି ଏବେ ବି ହେଇଛି ସେତେବେଳେ ବି ଦି ତିନି ଦିନ ହେଲା ତ ମେଘ ପାଗୁଆ ଦେଉଚି।
ଆଜ୍ଞା
ବର୍ଷା ହଉନଥିଲା ନା ବହୁତ ଦିନ ପରେ ବର୍ଷା ହଉଛି।
ଆଜ୍ଞା
ହୁଁ ଏବେ ତ ବର୍ଷା ଟାଇମ ହେଲାଣି ସବୁବେଳେ ବର୍ଷା ହିଁ ପକେଇବ।
ଆଜ୍ଞା ବର୍ଷା ବି ପକେଇବ ଆଉ ମଶା ବି ବହୁତ ଲାଗୁଛନ୍ତି ରାତିରେ।
ହେଁ ହେଁ ବର୍ଷା ହେବ ଆଉ। ତାପରେ ଏବେ କଣ କେତେ ଦିନ ହେଲା ମାନେ ପ୍ରବଳ ଗ୍ରୀଷ୍ମ ଋତୁ ଚାଲି ମାନେ ଖରା ପ୍ରବଳ ହଉଥିଲା ନା। ତ ଏବେ ବର୍ଷା ହେଲା ବର୍ଷା ବର୍ଷା ହେଲେ ମାନେ ଏବେ ଚାଷ ବି ହବ ଚାଷୀ ତ ପନିପରିବା, ଏମିତି ବହୁତ ସାରା ପନିପରିବା ହବ ତା ସହିତ ଫୁଲ ଗଛ ଏମିତି କଣ ଅଧିକାଂଶ କରିବେ ନା ଚାଷ। ହୁଁ ମାନେ ବଢିଆ ସମୟରେ ପଳେଇ ଆସିଲା ଯେମିତି ଏବେ ତା ସହିତ ସେ ଚାଷ ହେବା ସହିତ ପନିପରିବା ଦାମ ବି ଟିକେ କମ ହବ।
ଆଜ୍ଞା।
ହୁଁ। ଖରା ଦିନରେ ଟିକେ ଖରା ଦିନ ଟିକେ ଏତେ ସେ ପନିପରିବା ଦାମ୍ ଟା ବହୁତ ବଢ଼ିଯାଏନା।
ଖରାଦିନେ ଆଉ ଶୀତ ଦିନେ ଆମର ଟିକେ ବଢିଯାଏ। ସେଇଟା ଭୋଜି ଅଧିକ ହୁଏ ନା ବାହାଘର ଇଏ ବ୍ରତଘର ଏମିତି ଜନ୍ମଦିନ ଏତେଦି ବହୁତ ଭୋଜି ଯେହେତୁ ଅଧିକ ହୁଏ ତ ପନିପରିବା ସେଇଟା ହିଁ ସର୍ଟେଜ ହୁଏ। ଆଉ ସେଥିପାଇଁ ବି ରେଟ ହେଇଯାଏ।
ହୁଁ।
କିନ୍ତୁ ନିଜ ବାରିପଡେ ଚାଷ କରି ଖାଇବ ବେଷ୍ଟ ନିଜ ପାଇଁ।
ହଁ ନି ନିଜେ ଯଦି ଅଛି ନିଜ ବାରିରେ ଚାଷ କଲେ ତ ଆ ବହୁତ ଭଲ ବାହାରେ କିଣିବାଠୁ ଠୁ ନିଜେ କରିକି ଖାଇବାଟା ବି ବହୁତ ଭଲ ତା ସହିତ ବାହାରେ କିଣିବା ଦ୍ଵାରା ଆମର କଣ ହଉଛି ନା ଅଧିକାଂଶ ସେ ମାନେ ଯୋଉଁ ଆଜିକାଲିକା କେମିକାଲ ସେ ଯେଉଁ ସାର ଏମିତି ବହୁତ ସାରା ୟୁଜ୍ ହେଉଛି ମାନେ ବ୍ୟବହାର ହଉଛି ନା, ତ ସେଇଟା ଏତେ ଆମ ପାଇଁ ଭଲ ନୁହଁ ମାନେ ଦେହ ପାଇଁ ବି କ୍ଷତିକାରକ ସେଇ ଖାଇ ସେ ସେଗୁଡ଼ା ଖାଇବା ଦ୍ୱାରା। ତ ସେଥିପାଇଁ ନିଜେ ବନେଇକି ଖାଇଲେ ନିଜେ ଗଛ ଲଗେଇକି ଯାହାବି ନିଜେ ଯିଏ ଚାଷ କରିକି ଖାଇଲେ ସବୁଠୁ ଭଲ ଦେହ ପାଇଁ ବି ଭଲ ବହୁତ।
ଆଜ୍ଞା।
ହୁଁ। କିନ୍ତୁ ଆଜିକା ସମୟରେ ତ ଏବେକା ସମୟରେ ତ କାହାର ଏତେ ସମୟ ମିଳେନି ତା ସହିତ ଅଧିକାଂଶ ଲୋକ ତ ଚାଷ କରିବାକୁ ଏତେ ପସନ୍ଦ କରନ୍ତିନି। କମ ଲୋକ ପ୍ରାୟ ଏମତି ଚାଷ କରନ୍ତି ହୁଁ।
ଆଜ୍ଞା ସେଥିଳେ କଣ କି ସେବେଳେ ଏତେ ତ ସୁବିଧା ନଥିଲା କେବଳ ଯାହା ଅ ହଳ ଲଙ୍ଗଳ ଆଉ ଏବେ ତ ତଉ
ହଁ ଏବେ ତ ସବୁ ସୁବିଧା ହେ ହଁ ସବୁ ମେସିନ ଗୁଡା ୟୁଉ ବ୍ୟବହାର ହଉଛି ଏବେ ତ ସେମିତି ହେ କିି ସମସ୍ତେ କରୁଛନ୍ତି ଆଉ। ଆଗ ଭଳିଆ ଆଉ ଅଛି ଏବେ।
ଆଜ୍ଞା।
ମାନେ ବହୁତ ଚେଞ୍ଜ ହେଇଗଲାଣି।
ଆଜ୍ଞା।
ବଦଳି ଗଲାଣି ଦୁନିଆ ଆଉ ବହୁତ ଆଗକୁ ଗଲାଣି ବହୁତ କିଛି ଡେଭଲପ ହେ କଲାଣି।
ଆଜ୍ଞା।
ହୁଁ। ଆଗରୁ ଯୋଉ ସବୁ ମିଳୁଥିଲା ଯାହାବି ଆଉ ଆଗ ଟାଇପ ର ଲୋକ ମାନେ ଆଗରୁ ଯେମ୍ ଚଳୁଥିଲେ ଏବେ ଆଉ ସେମିତି ସେ କିି ଚଳୁନାହାନ୍ତି। ତା ସହିତ ଏବେ କଣ କି ଗାଁ ଗହଳିରେ ମାନେ ଯୋଉମାନଙ୍କର ଗାଁ ଗହଳି ଲୋକ ଗୁଡା ବି ସବୁ ବାହାରେ ରହିକି ସହରରେ ଯାଇକି ରହୁଛନ୍ତି।
ଆଜ୍ଞା।
ହୁଁ ଏତେ ପସନ୍ଦ ବି ଏବେ ପସନ୍ଦ କରୁନାହାନ୍ତି ଗାଁରେ ରହିବାକୁ। କିନ୍ତୁ ଗାଁ ରେ ଯୋଉ ଭଳିଆ ପ୍ରାକୃତିକ ତା ସହିତ ଯେତିକି ମାନେ ଗାଁରେ ଯେତିକି ଖୁସି ମିଳେ ଆନନ୍ଦ ମିଳେ। ସେଇଟା ସହରରେ ଦେଖିବାକୁ ଏତେ ମିଳେନି।
ଆଜ୍ଞା ଗାଉଲି ଟା ଗାାଉଲି ଶଟା ଶର। ସେଇଭଳିଆ ଆନନ୍ଦ ହସୁଛି କେମତି ମିଳିବ ସହର।
ହଁ କିନ୍ତୁ ଗାଁରେ ଲୋକମାନେ ସହରରେ ରହିବାକୁ ପସନ୍ଦ କରନ୍ତି ଅଧିକାଂଶ ସହରର ଲୋକମାନେ ଗାଁ ରେ ରହିବାକୁ ବି ପସନ୍ଦ କରନ୍ତି କା ପସନ୍ଦ କରନ୍ତିନି ଏତେ କିନ୍ତୁ ଅ ମାନେ ଗାଁ ର ଯେତିକି ମାନେ ପ୍ରାକୃତିକ ଯୋଉ ଥାଏ ତାକୁ ଉପଭୋଗ କରିବା ପାଇଁ ସବୁ ବାହାରୁ ଆସନ୍ତି ନା ଗୋଟେ ଗୋଟେ ଗାଁରେ ବୁଲିବାକୁ
ଆଜ୍ଞା।
ହୁଁ ସେଇ ଟାଇମ ସେମାନଙ୍କୁ ଟିକେ ଭଲ ଲାଗେ ନାଇ ତ ଏତେ ପସନ୍ଦ କରନ୍ତିନି କିଏ।
ଆଜ୍ଞା।
ହୁଁ। ତ ଆପଣ ଆପଣଙ୍କୁ କୋଉଟା ପସନ୍ଦ ନା ଖାଇନି ଆପଣଙ୍କୁ କୋଉଟା ପସନ୍ଦ ମାନେ- ଗାଁରେ ରହିବାଟା ନା ସହରରେ ରହିବାଟା।
ମତେ ଗାଁ ଟା ଭଲ ପସନ୍ଦ। କାହିଁକିନା ଗାଁରେ ଆମର ସବୁ ଆର ପାଣି ପବନ ସବୁ ମିଠା ଲାଗେ ନା। ଆଉ ଗାଁ ର ଯୋଉ ଆମର ଖେଳ। ଆଜ୍ଞା ସେ ମାଟି ଝାଡିକି ଆମକୁ ଯିବାକୁ କୁଡେ ଇଚ୍ଛା ଲାଗେନି।
ଉଁ ଆପଣ ଗୋଟେ ବଢିଆ କଥାଟେ କଉଚନ୍ତି। ଏବେ ଆମେ ଯୋଉଠି ଜନ୍ମ ସ୍ଥାନ ଆମେ ଯୋଉଠି ଜନ୍ମ ହେଇଛୁ ଆମେ ଯୋଉଠି ହଁ ଆପଣ ଠିକ କହୁଛନ୍ତି ଯୋଉଠି ଆମେ ଜନ୍ମ ହେଇଛୁ ଯୋଉଟା ଆମର ଜନ୍ମ ସ୍ଥାନ ଯୋଉଠି ଆମେ ବଡ ହେଇଛୁ ଯୋଉଠୁ ପାଣି ପବନ ଆମେ ଏତିକି ନେଇକି ପ୍ରାକୃତିକ ଦ ସେ ସବୁ ଆମକୁ ଯୋଉ ଅଛି ସେ ସବୁ ଛାଡିକି ଆଉ ସହରକୁ ଯିବାକୁ ଭଲ ଲାଗୁଛି କି। ସେଇଟା ହିଁ ଗୋଟେ ମାନେ ଭଲ ଲାଗେ ତା ସହିତ ଗାଁ ସହରରେ ସେ ସବୁ ଏତେ ମିଳେନି
ଆଜ୍ଞା
ହୁଁ
ଗାଉଁଲିରେ ତାପରେ ଆମର ସବୁ ଆର ମାନେ ବିଭିନ୍ନ ବାର ଖେଳ ଆଉ ମଜା ମସ୍ତି
ହଁ ଗାଁରେ ରହିଲେ କି କଣ କି ସ୍କୁଲ ସାଙ୍ଗମାନେ ତା ସହିତ ସେମିତି ସମସ୍ତେ ଗାଁରେ ଯେତିକି ବି ସାଙ୍ଗମାନୋନ ସାଙ୍ଗ ଏ ସବୁ ଖେଳିବାକୁ ମଜାମସ୍ତି କରିବାକୁ ବୁଲାବୁଲି କରିବାକୁ ଭଲ ଲାଗେ
ଆଜଞେ ଗାଁରେ ଯେତିକି ମଜା ସହରରେ ଆମର ସେତିକି ମଜା ନାହିଁ ସହରରେ ତ ଯୁଆଡେ ଗଲେ ଖାଲି ଚାରିଆଡେ ଗାଡି ଏ ବାଘ ଗୋଟେ ବାହାରିଲେ ଗାଡି ପଛ ଗୋଟେ ଘର ପଛ ଗଟେ ବାହାରିଲେ ଗାଡି
ହୁଁ ହୁଁ ହୁଁ ଠିକ କହୁଛନ୍ତି ଆପଣ କିନ୍ତୁ ଏବେକା ସମୟରେ ମାନେ ଗାଁ ର
ଆଜ୍ଞା
ମାନେ ଯେତିକି ପିଲାମାନୋନ ବି ରହୁଛନ୍ତି ସେମାନେ ବି ଏତେ ଗାଁରେ ରୁହନ୍ତିନି କାରଣ ଏବେ ସବୁ ପଢାପଢି ପାଇଁ ସବୁ ବା ସହରକୁ ଯାଆନ୍ତି ନା
ଆଜ୍ଞା
ତ ଏତେ ଦେଖିବାକୁ ମିଳେନି ଗାଁରେ କିଏ। ପିଲା ମାନେ ସାଙ୍ଗ ମାନଙ୍କୁ ହଉ କି ଗାଁ ର। ଯେଉଁମାନେ ରହୁଛନ୍ତି ତାଙ୍କୁ ବି ବାହାରକୁ ସହରକୁ କାମ କରିବାକୁ ଯାଆନ୍ତି ସବୁ ବାହାରକୁ କାମ କରିବାକୁ ସବୁ ଯାଆନ୍ତି।
ଫ
କିନ୍ତୁ ସେଇଟା ବି କରିବା ମାନେ କରିବା। ଦରକାର ପଡୁଛି ସେମାନଙ୍କୁ କାରଣ ମାନେ ନିଜକୁ ଚଳିବା ପାଇଁ ତ କିଛି ତ କରିବାକୁ ପଡିବ ନା ଗାଁରେ ତ ସେ ସବୁ। ସୁବିଧା ମିଳେନି ଯୋଉଟା କି ମାନେ ଏତେ କାମ କରିକି ନିଜ ନି। କମେ ଅ ଇନକମ ଦେଇପାରିବା ପଇସା ଇନକମ କରିପାରିବା। ସେ ସବୁ ଏତେ ଗାଁରେ ସୁବିଧା ମିଳେନି ସେଥିପାଇଁ ସମସ୍ତେ ବାହାରକୁ ଯାଆନ୍ତି ଆଉ କାମ କରିବା ପାଇଁ।
ଆଜ୍ଞା ବାହାରେ ତ ଅଧିକ। ଅଧିକ ପଇସା ମିଳିଥାଏ ତ ସେଥିପାଇଁ ଲୋକ ନେଇ ବାହ ଛାଡି ଯାଉଛନ୍ତି ଓଡିଶା ଆମ ଓଡିଶାରୁ।
ହୁଁ ହୁଁ ହୁଁ ହୁ ଠିକ କହୁଛନ୍ତି ଆପଣ। କଣ କରିବା ସେମିତି ତ ହଉଛି ଆଉ ମାନେ ସହରକୁ ନ ଗଲେ ବି ଗାଁ ଲୋକ ଚଳି ପାରୁନାହାନ୍ତି କାରଣ ଏତେ ଗାଁ ରେ ପଇସା ଏତେ ମିଳିନି ନା ମିଳନ୍ତା ଆଉ ଯଦି କରିପାରିଥାନ୍ତେ କିନ୍ତୁ କାହାର ଏତେ ଇଏ ନାହିଁ ଚାଷ କରିକି ଚଳିବା ପାଇଁ ଏବେ ଏତେ ଇଚଛା କରନ୍ତିନି କେହି।
ଆଜ୍ଞା ଆଜ୍ଞା ଏବେ ସମ ଦେ ବାରିପଟେ ସମ ଦେଇକି ଚାଷ କରୁଛନ୍ତି। ତ ଯିଏ ବି ଆମେ ଚାଷ କଲେ ଯଦି ବିକିବା ତ ସେଗୁରା ନ ପୋଗି।
ହୁଁ ହୁଁ ଠିକ କହୁଛନ୍ତି ଆପଣ।
ସେଗୁଡା ନବବିଧ ଆମର ଲୋକ ଦୋକାନ ନା। ଯୋଉ ଗ୍ରାହକ ଦରକାର ଯିଏ ତ ଯାହା ବାରିପଟେ ସମସ୍ତେ ଚାଷ କଲେ। ପନିପରଆ ଆଉ େଗଡାକୁ ନେଲେ ସନା ସିଏ ତାଙ୍କର ଦି ପଇସା ହେଇଲେ ସି ତାଙ୍କ ଘର ପେଟ ବୋଝ
ହୁଁ।
ଏବେ ଆମର ସବୁଆଡେ ଦୋକାନ ବି ହେଇଗଲାଣି ସାର ଦୋକାନ। ଆଉ ମଞ୍ଜି ଇତ୍ୟାଦି ସବୁ ଯନ୍ତ୍ରପାତି ଜିନିଷ ବି ସବୁ ପାଖରେ ସବୁ ମିଳି ଯାଉଛି। ତାପରେ ଆମର ଗଙ୍ଗଟରେ ବି ମିଳିଯାଉଛି ଆମର ମଞ୍ଜି ସବୁ ଆସୁଛି ଅଫିସ କୁ। ସେ କିଛି ଲୋକ ପାଇଁ ବି ପାଉଛନ୍ତି ମାଗେଡା ଆମର ଏଇ ଟୋଟାଲ ଏ ମାଗଣା ମିଳିଯଛି ଆପଣ ଆଗ ପଇସା ଦେଇକି ଆଣିବେ। ଆମେ ବ୍ଲକ ରୁ ତାପରେ ଆପଣ ସେଗୁଡାକ ଯୋଉ ଗଛ ଟା ଯେତିଟା ନେଇିଛନ୍ତି। ସିଆ କିଛି ଦିନ ମାରଛେ ନା। ଦେଢ ମାସ ଗଲା ପରେ ସିଏ ଆଉ ଥରେ ଆପଣଙ୍କ ଆକାଉଣ୍ଟରୁୁ ଯେତିକି ଟଙ୍କା ନାନ୍ଧଥିବ। ଯୋଉ ଆମର ପ୍ଲାଣ୍ଟ ଦ କିଣିକି ଗଛ ଦଗ ସେତିକ ଟଙ୍କା ଆପଣ ଆକାଉଣ୍ଟ ରିଟର୍ଣ ଆସିବି,
ଆଗ ଦୁ ବଜ ସେ ପ
ଆମର ଏଇ ବଡ ଭାଇ ଜଣେ ଚାଷ କରୁଛନ୍ତି ତ। ଏ ସବୁ ପରେରେ ଚାଷ କରଛନ୍ତି। ବିଭିନ୍ନ ଆର ଲଗାଉଛନ୍ତି ଆମର ଯେମିତି କିି ସୂର୍ଯ୍ୟମୁଖୀ। ବାଦାମ ଆଉ ଆଳୁ ବାଇଗଣ ଭେଡି। ଆଳୁ ବି ଲାଗିଛି ଆମର ଏଇପଟେ ଆଳୁ ବି ଚାଷକର୍ଷଣୀୟ ହଉଛି।
ତ ସେ ଭାଇ ମତେ କହୁଥିଲେ ଚାଷ କଲେ ବିି ଭଲ ଲାଭ ଅଉଛି। ଆଘର ଚାଷ କଲେ ବିି ଭଲ ଲାଭ ଅଛି ସେ କହୁଥିଲେ।
ହଁ।
ଆଗ ନିଜେ ଆପଣ ହାତରୁ ପଇସା ଦେଇକି ଆଣିବେ ଗଛ ଟିକଡିବ। ଆଉ ତାପରେ ତାପରେ କେତେ ମାସେ ଦେଢ ହ ଗଲା ପରେ ଆପଣଉଣ୍ଟ ରଟର୍ଣ ଆସିବ ପଇସା ଟା କଲେ ଭଲ ହେଇଛି ତ
ଉୁଁ ହୁଁ ହୁଁ
ମାନେ କହିଲ ବେଳେ ଆମେ ତ ମାଗେଣା ହେଣଲେ ନା ଅପେକ୍ଷା କରିବାକୁ ପଡିବ ଟିକେ ମାସେ ଦେଢ ହଜେ
ହଁ ହଁ ଠିକ କହୁଛନ୍ତି ଆପଣ
ଆପଣଙ୍କ ବାରିରେ ହୁଏ ନା ନାଇଁ ଚାଷ
ହଁ ହୁଏ ଆମ ପାାରିରେ ବି ମୁଁ ବାବା କରନ୍ତି
ଆ୍ଞ
କିନ୍ତୁ ଆଗରୁ ଯେତିକି ଚାଷ ହଉଥିଲା ଏବେ ସେତିକି ହୁଏନି ଏବେ କମ ମାତ୍ରରେ ହୁଏ
ଆଜ୍ଞା
ହୁଁ ଏବେ ଆମ ଘରେ ବି ସେମିତି ମାନେ ଆଗରୁ ଏବେ ସବୁ ଅଧିକାଂଶ ବାହାରୁ କିଣି ସବୁ ଖାଆନ୍ତି ପନିପରିବା ହଉ
ଆଜ୍ଞା
ଆଗରୁ ଭଳେ ସବୁ କରୁଥିଲେ ପନିପରିବା ଚାଷ ଏତେ ବାହାରୁ କିଛି କିଣା ହଉନଥିଲା
ଆଜ୍ଞା
ହୁଁ ହଉ ଧନ୍ୟବାଦ ମୁଁ ରଖିଲି
ଆଜ୍ଞା
ଶୁଭ ରାତ୍ରି
ଆଜ୍ଞା